ମ୍ୟାାମ ନମସ୍କାର।
ନମସ୍କାର।
କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁବି ବଢ଼ିଆ ଅଛି। କଣ ଥିଲା ଆଜି ଲଞ୍ଚରେ?
ଆଜି ଲଞ୍ଚରେ ମୋର ଥିଲା ଭାତ ଡ଼ାଲମା ଆଳୁ ଭର୍ତ୍ତା ଆଉ ଭଜା।
ବହୁତ୍ ବଢ଼ିଆ।
ଆପଣ କଣ ଖାଇଛନ୍ତି?
ମୋରବି ଆଜି ଆଳୁ ଭଜା ଥିଲା ଆପଣଙ୍କର ଆଳୁ ଭର୍ତ୍ତା ଥିଲା ମୋର ଆଜି ଆଳୁ ଭଜା ଥିଲା ଡ଼ାଲମା ଆଉ ଶାଗ ବାସା ଏଠି ହେଇଚି ଆଉ ଭାତ।
ହଁ ବହୁତ୍ ବଢ଼ିଆ।
ହଁ। ଆପଣଙ୍କ ପାଖରେ ଟାଇମ୍ ଅଛି କଥା ହେବା ପାଇଁକି କିଛି ଟାଇମ୍ ଦେଇପାରିବେ?
ହଁ ନିଶ୍ଚୟ।
ଆଚ୍ଛା ଆପଣ କୁଆଡ଼େ ବୁଲିବାକୁ ଯାଇଛନ୍ତିକି ଏବେ କେବେ?
ଏଇ ଭିତରେ ରିସେଣ୍ଟଲି ଆୟା ପୂର୍ବରୁ ଯଦି କହିବି ତେବେମୁ ପୁରୀ ବୁଲିବା ପାଇଁ ଯାଇଥିଲି।
ଆପଣଙ୍କୁ କେମିତି ଜାଗା ବୁଲିବା ପାଇଁ ଭଲ ଲାଗେ?
ଅ ମତେ ଟେମ୍ପଲଉକୁ ନେଇକି ବେଶୀ ଭଲ ଲାଗେ ଯେ ଟେମ୍ପଲ ଦର୍ଶନ କରିବା ପାଇଁକି ସରି ମନ୍ଦିର ଦର୍ଶନ କରିବା ପାଇଁକି ଆଁ ଯେମିତିକିି ଆପଣ କହିଲେ ପୁରୀ କୋଣାର୍କ ଆ ମୁଁବି ଯାଇଚି ସେପଟେ ସେପଟେ ସାଇଟ୍ ଆପଣ ଚିଲିକା ଯାଇଚନ୍ତି?
ନା ଚିଲିକା ବହୁତ୍ ଗୋଟେ ସୁନ୍ଦର ଜାଗା କିନ୍ତୁମୁ କେବେ ଚିଲିକା ଯିବାର ସୁଯୋଗ ପାଇନି। ଆପଣ ଯାଇଛନ୍ତି?
ହଁ ମୁଁ ଏବେବିହିଁ ଯାଇଚି। ଅଁ ଏବେ ଗୋଟେ ଦଶ ଦିନି ହବ ମୁଁ ଯାଇଚି ଯାଇକି ଆସଛି। ବହୁତ୍ ବଢ଼ିଆ ଜାଗା। ଆପଣ କେତେବେଳେ ଯିବେ ବହୁତ୍ ସୁନ୍ଦର ଜାଗା। ଆପଣ ଯଦି ଭୁବନେଶ୍୍ୱରଠୁ ଯଦି ଚିଲିକା ଯଦି ଯିବେ କହିଲେ ଆପଣଙ୍କୁ କୁ ଚଉରାନବେ କିଲୋମିଟର୍ ଏମିତି କଣ ପଡ଼ିବ ଚଉରାନବେ ପଞ୍ଚାନବେ କିଲୋମିଟର୍। ଆଉ ବାଲୁଗାଁ କାହିଁକି ଅଛି? ବାଲୁ ଗାଁରୁ ଯଦି ଆପଣ ଚିଲିକା ଯିବେ ତାହେଲେ ଦି କିଲୋମିଟର୍ ପଡ଼ିବ। ଆ ତାର ସେଇଟା ଚିଲିକାଟା ହଉଚି ଖୋର୍ଦ୍ଧା ଜିଲ୍ଲାର।
ହଁ ଆଜ୍ଞା।
ହଁ ଆହୁରି ପୁ ଯଦି ଆପଣ ଚିଲିକା ଯଦି ଦେଖିବାକୁ କହିଲେ ପୁରୀ ଗଞ୍ଜାମ ଏମିତି ଲାଗିକି ଏଇ ଜିଲ୍ଲାଙ୍କୁ ସହିତ ଲାଗିକି ଏକା ଅଛି ଆପଣ ଯଦି ଜାଣିବାକୁ ଯଦି ଚାହିଁବେ କହିଲେ ଆମେ ଯଦି ଚିଲିକା ଯଦି ଯିବା କହିଲେ ଏଗୁଡ଼ାକତ ଆମକୁ ଜାଣିବାକୁ ପଡ଼ିବହିଁ ଯେଆମକୁ କୋଉ ସା ଆଁ ସାଇଟିରୁ ଯଦି ଏତେ ଯିବାକୁହିଲେ ଆମ ପାଇଁକି ପାଖ ହବ ଆହୁରି ଆ କୋଉକେଉ ଡିଷ୍ଟିକ୍ଟ୍ ପାଖରେ ଅଛି ଚିଲିକାଟା।
ଆଜ୍ଞା ନିହାତି ଭାବରେ। ଚିଲିକାରେ ଆପଣ ଆଉ କଣ କଣ ଦେଖିଲେ? ମାନେ ମୁଁ ତ ଶୁଣିବାକୁ ପାଇଚି କେମିତି ଥାଏ। ତ ଆପଣ କଣ କେମିତି ସେଇଠି ଉପଭୋଗ କଲେ?
ଆପଣ ସେଠି ଦେଖିବେ ଯେ ଆ ନଳା ବଣ କହିକି ଗୋଟେ ଥାଏ ଜାଗା
ଆଜ୍ଞା।
ହଁ ଜୋ ହଁ ହଁ। ସେଇଠି ବାର୍ଡ ସେଚୁରୀ ଗୁଡାକ ମାନେ ଯେଉ ଆକ୍ଟ। ନାଇଟିନସେଭେଣ୍ଟିଟ୍ୱ ରେ ଆପଣ ଦେଖିଥିବେ ସେଇଟାଷ୍ଟାଟେ ହେଇଥିଲା ସେଠୁ। ଟେକ୍ସନ୍ ପାଇଁ କିି?
ଆଜ୍ଞା।
ଆଉ ଆପଣ ଯଦି ଦେଖିବେ ତାହେଲେ ଉଁ ୱିଣ୍ଟର ସିଜନ ଆମର ଯେଉଁ ଶୀତ ଋତୁ ଯେଉଁ ଆସେ।
ହଁ ହଁ ନିହାତି ସେଇ ସମୟରେ ବହୁତ ପକ୍ଷୀ ମାନେ ଆସନ୍ତି।
ଦେଖିଥିବେ ଆପଣ ଯେ ରଋଷିଆ କି ଆ ବାହାରୁ ସାଇଟ୍ ରୁ ଆମର ସବୁ ଆସନ୍ତି। ପ୍ରାୟଲସ୍। ଦେଢଶହ କି ଦୁଇଶହ ଟାଇମତି ବାଡର୍ସ ଗୁଡାକ ହିଁ ଆସୁ ପକ୍ଷୀ ଗୁଡାକୁ ହିଁ ଆସନ୍ତି ଦୁଇଶହ ଦେଢଶହ ଏମିତି କିଛି ପଳେଇ ଆସନ୍ତି। ବହୁତ ପକ୍ଷୀ ଆସନ୍ତି ବହୁତ ସୁନ୍ଦର ସୁନ୍ଦର ଅଲଗା ଅଲଗା ପ୍ରକାରର ଆସନ୍ତି। ଆପଣ ସେମାନଙ୍କୁ ଆ ଆପଣ ଯେତେବେଳେ ଚିଲିକା ଯିବେ। ମନ୍ଦିରରେ ଲାପ ମନ୍ଦିର କୁ ଯେତେବେଳେ ଯିବେ ଆପଣ ଆ ଯେତେବେଳେ ଆପଣ ଡଙ୍ଗାରେ ବସିବେ ତା ଆଗରୁ ଥାଏ ନା ଆମେ କିଛି ଗୋଟେ କିଣି କିଣାକୁଣି କିଛି ଆମେ ନଡିଆ ଫଡିଆ କି କିଛି କିଣିଥାଉ। ତା ସହିତ ଯେହେତୁ ପକ୍ଷୀ ଗୁଡାକ ସେଠି ଅଛନ୍ତି ନା ତ ସେଥିପାଇଁ କି ବି ସେଠି କିଛି ଥାଏ ଆପଣ ସେଠୁ ଲିଆ ବି କିଣିକି ଧରିକି ଯାଇପାରିବେ ଆଉ ଅ ସେଠୁକୁ ଯେତେବେଳେ ଆପଣ ଯିବେ ସେତେବେଳେ ଆପଣ ଯଦି ଲିଆ ଯଦି ପକେଇବେ କହିଲେ ସେତେବେଳେପ ପକ୍ଷୀ ଗୁଡ଼ାକ ଆସନ୍ତ।
ଓ ବହୁତ ସୁନ୍ଦର।
ହଁ ଆପଣ ଦେଖିଲେ ଆପଣଙ୍କୁ ବହୁତ ବଢିଆ ଲାଗିବ। ବହୁତ ପ୍ରକାରର ପକ୍ଷୀ ଗୁଡାକ ଆସନ୍ତି ଆହୁରି ଆପଣ ଏଇଟା ଶୀତ ଋତୁରେ ଅଧିକାଦେ ରଖିବା ପାଇଁ କି ପାଇବେ ଶୀତ ଋତୁରେ ହିଁ ଆସିଥାନ୍ତି ନା ତ?
ଆଜ୍ଞା ବୁଝିପାରିଲି।
ବହୁତ ବଡ ହ୍ରଦ ଟା ଆମର ଏଇଟା ନା ଚିଲିକା ଟା ବହୁତ ବଡ।
ଆଜ୍ଞା। ତ ଆପଣ ଯେତେବେ ଚିଲିକା ଯାଇଥିଲେ ତ ଚିଲିକା ସେଠି ଅଛନ୍ତି ଆମେ ଯେମିତି ମା କାଳିଜୀ ଅଛନ୍ତି ଆପଣ କାଳିଜାଈ ମନ୍ଦିର ବି ଦେଖିଛନ୍ତି?
ହଁ ହଁ ଚିଲିକା ଯିବି ଆଉ କାଳିଜାଇଙ୍କ ମନ୍ଦିର ଦେଖିବିନି ଏଇଟା କଣ ହବ ଚିଲିକ ତ ମନ୍ଦିର ଦର୍ଶନ କରିବା ପାଇଁ କେହିଁ ଅଧିକା ଯାଆନ୍ତି ନା ଆପଣ ତାର ଷ୍ଟୋରି ଶୁଣିୁଛନ୍ତି କି? ତାକୁ ନେଇକି କିଛି?
ହଁ ନିହାତି ମା କାଳିଜାଇଙ୍କର ଷ୍ଟୋରି ପୁରା ଆମର ଓଡିଆ ଲୋକବାଣୀରେ ଆଜି ପର୍ଯ୍ୟନ୍ତ ବି ଅଛି ବହୁତ ସୁନ୍ଦର ସେ କାହାଣୀ ମାଙ୍କର। ଆଉ ମୋର ବି ବହୁତ ଇଚ୍ଛାନା ନିଶ୍ଚୟ ଦିନେ ଯିବା ପାଇଁ ଚିଲିକା ଏବଂ ମା କାଳିଜାଇଙ୍କ ଦର୍ଶନ ପାଇଁ। ଆଉ ସେଠି ମନ୍ଦିର ଆପଣ ଯେତେଳେ ପାଣିରେ ଯାଆନ୍ତି? ତ ସେଠି କେମିତି ଥାଏ ସେ ପାଣି ମଝିରେ ମଝିରେ ଯେତେଳେ ନା ପହଞ୍ଚେ ତ ସେଇ ସମୟର କେମିତି ଥାଏ ଅନୁଭୂତି
ଆକ୍ଚୁଆଲି ଯଦି ଦେଖିବାକୁ ଯଦି ଯିବା କହିଲେ ଫାଷ୍ଟ ତ ଟିକେ ଡର ଲାଗେ ତାପରେ ଯୋଉ ପକ୍ଷୀ ଗୁଡାକ ଆସନ୍ତି ସେଠି ବିଭିନ୍ନ ପ୍ରକାରର ଲୋକ ଗୁଡାକ ଲୋକ ବି ଛାଆନ୍ତି ବହୁତ ସାରା ଡଙ୍ଗା ଗୁଡାକ ଯାଇଥାଏ। ତ ସମସ୍ତଙ୍କୁ ଦେଖିକି ଟିକେ ଖୁସି ଲାଗେ। ଟିକେ ଡର ସହିତ ଖୁସି ଲାଗିଥାଏ ଆଉ ଆମେ ଏମତି ହିଁ ତ ଖାଲି ଡର ସହିତ ଆମେ ସମସ୍ତଙ୍କ ସହିତ ଖେଳିକି ବାସ୍ ଯାଇଥାଉ ନା ଡଙ୍ଗାରେ ପାର୍କ କରିକି ତ ଥାଇ ଟିକେ ଖୁସି ସହିତ ଡର ବି ଥାଏ ଆପଣ ତାଙ୍କ କ ଷ୍ଟୋରି ଜାଣିଛନ୍ତି କି ମା କାଳିଜାଇଙ୍କୁ ଷ୍ଟୋରି?
ହଁ ମୁଁ ଶୁଣିଚି ଯେମିତି କିି ଅ ଗୀତରେ ବି ଆମର ଅଛି ଓଡିଆ ଗୀତ ଭଜନରେ ବି ଅଛନ୍ତି ମା କାଳିଜାଇଙ୍କର ଯୋଉ ଅଛି କାହାଣୀ ବହୁତ ଦୁଃଖ ପୂର୍ଣ୍ଣ ସେ କାହାଣୀ ବହୁତ ଭଲ ଲାଗେ।
ହୁଁ ରାଧାନାଥ ରାୟଙ୍କର ଯୋଉ ଗୋଟେ ଚିଲିକା ଆପଣ ଦେଖିବା ପାଇଁକି ପାଇବେ ଯେ ସେଇଠି ଚିଲିକା ବିଷୟରେ ଆମେ ସେଠୁ ଜାଣିବା ପାଇଁକି ପାଇବା ଆହୁରି ବି କିଛି ସେ ଆହୁରି ବି କିଛି ଲେଖକ ଗୁଡାକ ଅଛି ଅଛନ୍ତି ଯେମିତିକି ଏ ଗୋପବନ୍ଧୁ ଦାସଙ୍କର ଯୋଉ ଆମେ ଯୋଉ ପାଇବା ଯେତେବେଳେ ଗୋପବନ୍ଧୁ ଦାସ ଆପଣ ଶୁଣିଥିବେ ବୋଧେ ଗୋ ପବନ୍ଧୁ ସେତେବେଳେ ଆ ବନ୍ଦିରେ ଥିଲେ ବନ୍ଦୀ ହେଇକି ଥିଲେ ସେତେବେଳେ ଯୋଉ ବନ୍ଦିର ଆତ୍ମ କଥା କହିକି ଯେହେତୁ ସେ ବନ୍ଦିରେ ଥିଲେ ତ ଜେଲ ଭିତରେ ଥିଲେ ତ ତାଙ୍କେ ସେ ତାର ନାଁ ଦେଇଦେଇଛନ୍ତି ଯେ ବନ୍ଦିର ଆ ତ୍ମ କଥା କହିକି ବହୁତ ସୁନ୍ଦରେ ସେ ଅ ଯାଉଥିଲେ ଚିଲିକାକୁୁ ପାର କରିକି ଯାଉଥିଲେ ତ ସେ ଯେତେବେଳେ ଚିଲିକା ଟା ଦେଖ ଥିଲେ ତ ଚିଲିକାକୁ ଦେଖିକି ହିଁ ବହୁତ ସୌନ୍ଦର୍ଯ୍ୟ ବହୁତ ଆ ଆ -ମନୋରମ ଲେଖା ଲେଖିଛନ୍ତି ଆପଣ ତାଙ୍କର ସେଇ ଯୋଉ ବନ୍ଦିର ଆତ୍ମ କଥା ଆପଣ ସେଇଠି ବି ଚାହିଁବେ ଯଦି ଦେଖିବା ପାଇଁ କି ପାଇବେ ଚିଲିକା ବିଷୟରେ ଆମେ ଆହୁରି ବହୁତ ସୁନ୍ଦର ଜାଣିପାରିବା ଆମେ ଯଦି ଏଇ ଯୋଉ ଲେଖକ ମାନଙ୍କଠୁ ଯଦି ଯୋଉ ଯାହାବି ଲେଖା ଲେଖିଛନ୍ତି ଆମେ ଯଦି ପଢିବା ସେଇଠୁ କଲେ ଜାଣିପାରିବା ଆଉ ଆପଣ ଯଉ ନ୍ତି ମା କାଳିଜାଇଙ୍କ ବିଷୟରେ ଯଦି କହିବେ କହିଲେ ଆପଣ ଏଇଟା ବି ଜାଣିଥିବେ ବୋଧେ ଯେ ଆଇ ସେଇଠି ଚିଲିକା ରେ ଗୋଟେ ଅ ଗାରେ ଗୋଟେ ଝିଅ ଯେତେବେଳେ ବିବାହ କରିକି ଯେତେବେଳେ ତାର ଶାଶୁ ଘରକୁ ଯାଉଥିଲା। ସେତେବେଳେ ସେ ଝିଅ ସହିତ ତାଙ୍କ ବାବାଆ ଙ୍କୁ ଧରି ଟିକିି ସେ ସେଇ ଯୋଉ ଚିଲିକା ଯୋଉ ହ୍ରଦ ଟା ଆପଣ ଯୋଉ ଦେଖୁଛନ୍ତି। ସେଇଟା ପାର କରିକି ଯେତେବେଳେ ଯାଉଥିଲେ ଗୋଟେ ନାଉରି ସହିତ ସେତେବେଳେ କିଛି ଝଡ ବାତ୍ୟା ଆସିଲା ଯୋଉଥି ପାଇଁ କି କି ସେମାନଙ୍କର ଅ ନି ନୌକା ଟା ବୁଡିଗଲା ଏପଟ ସେପଟ ହେଇକି ତ ସେଇଠି ଏ ନାଉରୀ ଆଉରି ତାଙ୍କ ବାବା ହେଇକି ସେମାନେ ବଞ୍ଚିଗଲେ ହେଲେ ତାଙ୍କ ଝିଅକୁ ସେମାନେ ପାଇ ପାରିନଥିଲେ ତାଙ୍କ ଝିଅ ବୁଡ଼ିକି ହଁ ତାଙ୍କ ଝିଅ ବୁ କି ସେ ଗୋଟେ କଳା ପାହାଡ଼ ଏମିତି ବହୁତ ବଡ଼ ଜାଗା ସେଇଠି ଯାଇକି ରହି ଯାଇଥିଲେ। ତ ସେଇଠି କୁ କୁହନ୍ତି ଯେ ସେଇଠି ଆଜି ଯାଇ ବି ରହୁଛନ୍ତି ଆହୁରି ଅ-ଅ ପ୍ରାୟ ଲୋକ କୁହନ୍ତି ଯେ ସେଇଠି ଆଜି ବି ସେମାନେ ଅ ସେଇ ଜାଈଙ୍କର ଉଁ ନାଁ ଶୁଣିବା ପାଇଁ କି ତାଙ୍କର କାନ୍ଦ ଶୁଣିବା ପାଇଁ କି ପାଉଛନ୍ତି କହିକି, କିଛି କିଛି ଲୋକ କୁହନ୍ତି ଏଇଟାକୁ ନେଇକି।
ହଁ ନିହାତି, ମୁଁ ମଧ୍ୟ ଶୁଣିଛି।
ହଁ।
ତ ସିଇ ଦିନରୁ ହଁ କି ଯେମିତିକି ତା ପରଠୁ ହିଁ ମାଆଙ୍କର ଏମିତି କିଛି ବିଭିନ୍ନ ପ୍ରକାର ଚମତ୍କାରିତା ଘଟିଥିଲା, ହୁଏତ ସେଇ କାରଣରୁ ସେଠି ଯୋଉ ପାରିକୁଦ ମାଲୁଦର ଯିଏ ଥିଲେ ରାଜା ତ ତାଙ୍କୁ ସ୍ୱପ୍ନାଦେଶ ହେଇଥିଲା କିି ଏଠି ମାଆଙ୍କର ମନ୍ଦିର, ମନ୍ଦିର ବନା ଯାଉ। ତ ସେଇ, ସେଇ ସମୟରୁ ହୁଏ ତ ମାଆଙ୍କ ଙ୍କ ମନ୍ଦିର ବନା ଯାଇଛି ଏବଂ ସେଇ ଲୋକବାଣୀ ଲୋକ କଥା ବିଶ୍ଵାସରେ‌ ମାଆଙ୍କର ମନ୍ଦିର ଦର୍ଶନ ପାଇଁ ବହୁତ ଦର୍ଶାଳୁ ଆସନ୍ତି ବିଭିନ୍ନ ସ୍ଥାନରୁ।
ଆଜ୍ଞା, ଆପଣ ଠିକ୍ କହିଲେ।
ଆଜ୍ଞା। ତ ନିଶ୍ଚୟ ଭାବରେ ମୁଁ ବି ଶୁଣିକି, ଯେହେତୁ ଶୁଣିଛି କେବେ ଯାଇନି ଆପଣଙ୍କଠୁ ବି ଶୁଣିକି ବହୁତ ଖୁସ୍ ସି ଲାଗିଲା ମୋର ବି ଆଶା ମୁଁ ନିହାତି ଭବିଷ୍ୟତରେ ନିହାତି ଇଚ୍ଛା କରିବି କି ସେ ଜାଗାକୁ ଯିବା ପାଇଁ ଚିଲିକା ପ୍ରାକୃତିକ ସୌନ୍ଦ ସହିତ ମା କାଳିଜାଇଙ୍କୁ ମନ୍ଦିର ଦର୍ଶନ କରିକି ମୁଁ ନିହାତି ଆସିବି।
ହଁ, ଆପଣ ଯେ ଯେତେବେଳେ ବି ଯିବେ ଆପଣଙ୍କୁ ବହୁତ ଭଲ ଲାଗିବ। ବହୁତ ସୁନ୍ଦର ଜାଗା ଆପଣ ମାଆଙ୍କର ଦର୍ଶନ ବି ପାଇପାରିବେ। ଆପଣଙ୍କ ସହିତ କଥା ହେଇକି ବହୁତ ବଢିଆ ଲାଗିଲା, ଧନ୍ୟବାଦ।
ଧନ୍ୟବାଦ, ମତେ ବି।